ହ୍ୟାଲୋ କଣ କରୁଛ?
ହାଲୋ।
କଣ କରୁଛ, ହଁ ଶୁଭୁନି କି?
ରଜର ଅଭିନନ୍ଦନ ପ୍ରଥମ ରଜର। ଆଁ ଧନ୍ୟବାଦ ଆଉ ତମର ସେ ସେ ରଜ କେମିତି କଣ ପାଳନ କରୁଛ?
ବହୁତ ଭଲ ରଜ ହଉଚି ରଜ ମହୋତ୍ସବ ଚାଲିଚି। ସବୁ ଦୋଳି ଆଉ ପିଠା ସବୁ ପ୍ରକାର ପିଠା ହଉଛି ପୋଡ ପୋଡ ପିଠା ହେଇଛି କାକରା ପିଠା ଚକୁଳି ପିଠା।
ହଁ।
ଆଉ ତରକାରୀ ଆଉ ଦିନ ବେଳେ ଆମର ହେଇଥିଲା ଦେଶୀ କୁକୁଡ଼ା ମାଂସ ଆଉ ଖିଚିଡ଼ି।
ହଁ।
ତମର ସବୁ କଣ ହେଇଛି?
ଆମର ଏଇଠି ହଁ ଆମର ବି ପୋଡପିଠା ହେଇଛି ଇଟଲି କରା ହେଇଛି ଚକୁଳି, ଆଉ କାକରା ସନ୍ଧ୍ୟାରେ। ଆ ବର୍ଷା ଆମର ଏଠି ବର୍ଷା ହଉଛି।
ଓ ହ ଆମର ତ ବର୍ଷା ହଉନି ଖରା।
ଖରା ହଉଛି?
ହଁ।
ନାଇଁ ଏଠିବି ଟିିକେ ଗୁଳୁଗୁଳିି ଲାଗୁଥିଲା। ଏବେ ବର୍ଷା ହେଲା ଟିକେ ଭଲ ଲାଗୁଚି ଏଇଠି। ହ ଆଉ ତମେ ଗଲଣି ଦୋଳି ପାଖକୁ ଗଲଣି?
ହଁ ଯାଇଥିଲୁ, ସେଇ ସକାଳେ ସକାଲେ ଟିକେ ଯାଇଥିଲୁ ଆଉ ତାପରେ ତ୍ ଖରା ହଉଛି ଆଉ, ପୁଣି ସେ ସଞ୍ଜ ହେଲେ ଯିବୁ। ତମେ ଆସ ଆସନ୍ତ ହେଲେ, ସବୁ ଖେଳି ବୁଲି ଯାଆନ୍ତେ। ଆମର ସବୁ ପ୍ରକାର ଦୋଳି ପଡିଛି, ହଁ।
ହଁ ଆମର ଛୁଆ ସବୁ ଯାଇଥିଲେ ଦୋଳି ପାଖକୁ ହଁ।
ହଁ।
ଯାଇଥିଲେ ବର୍ଷା ହେଲା ଯେମିତି ପଳେଇ ଆସିଲେ ଦୌଡିକି।
ଓ ହୋ ହୋ।
ହୁଁ ବର୍ଷା ହଉଚି ବ -ବିଜୁଳି ଘଡଘଡି ସହିତ। ହଁ ବିଜୁଳି ଘଡଘଡି ସହିତ ବର୍ଷା ହଉଛି। ହାଁ। ନା ଭଲ ଲାଗୁଛି ଯେ ପାଗ ଏଠି ପାଗ ଟିକେ ଭଲ ଲାଗେ, ଆଉ କଣ? ଆଉ? ତମର ସେଠିର କଣ ଫେମସ ଫେମସ ଜିନିଷ କଣ ସେଠି?
ଆ ମୁଁ ଏବେ ଯୋଉଠି ରହୁଛି, ମାନେ ଆମର ଏବେ ଯୋଉଠି ରହୁଛୁ ସେଠି ବହୁତ ଅଛି, ସବୁ ଠାକୁରଙ୍କ ମନ୍ଦିର ପଞ୍ଚଲିଙ୍ଗେଶ୍ଵର। ଜାଣିଛନ୍ତି, ହଁ ପଞ୍ଚ ଲିଙ୍ଗେଶ୍ୱର୍। ନୀଳଗିରି ଜଗନ୍ନାଥ ମନ୍ଦିର। ହଁ ନୀଳଗିରି ଜଗନ୍ନାଥ ମନ୍ଦିର। କ୍ଷୀରଚୋରା ଗୋପୀନାଥ ହଁ।
ହଁ।
ଆ ଏମିତି ବହୁତ ବହୁତ ଜାଗା ଅଛି ଏଠି ବୁଲିଲା ଟାଇପର।
ମାଙ୍କ-ମାଙ୍କଡ ଅଛନ୍ତି ସେଠି ମାଙ୍କଡ?
ଆମର ଏପଟେ ମାଙ୍କଡ ନାହାନ୍ତି।
ମାଙ୍କଡ ନାହାନ୍ତିି।
ନାଇଁ ନାଇଁ।
ଆଁ।
ଆଉ ଆପଣଙ୍କର ସବୁ ଅ କଣ କେମିତି ଅଛି କୁହନ୍ତୁ, କୋରାପୁଟରେ ରହୁଛନ୍ତି ନା?
ହଁ କୋରାପୁଟ ଏଇଠି କୋରାପୁଟ ମାନେ ଦ୍ଵିତୀୟ ପୁରୀ, ସାବର ଶ୍ରୀକ୍ଷେତ୍ର ଅଛି ହେଲା। ମାନେ ପୁରୀ ପୁରୀ ମନ୍ଦିର ଯେମିତି, ଅବିକଳ ସେମିତି ଏଇଠି ବି ହେଇ କରାହେଇଛି। ନାଇଁ ଏପଟିକେ ଆସ, ଥ ଏଠିକି ଆସ ବୁଲିକି ଯିବ। ଭଲ ଲାଗେ, ଏଇଠି ବି ଅଭଢା ମିଳୁଛି ସେଇଠି ମନ୍ଦିରରେ।
କେବେ ଗଲେ ସବୁଠାରୁ ଭଲ ହବ କହିଲେ, ତାଙ୍କେ ଯେମିତି ଭଲସେ ଦର୍ଶନ କରିପାରିବୁ।
ଏବେ ଆସିବନି କାହିଁକିନା ପୁରା
ହଁ।
ବର୍ଷା ଏଇଠି ହ ଥିବ, ବର୍ଷା ଜମା ଛାଡିବନି ଏଇଠି ହେଲା, ସେପ୍ଟେମ୍ବର ପୂର୍ବରୁ ମାନେ ଜୁନ ରୁ ସେପ୍ଟେମ୍ବର ଭିତରେ କେବେ ଆସିବନି ଏଠିକି, ଆଉ ସେପ୍ ସେପ୍ଟେମ୍ବର ପରେ, ବର୍ଷା ଛାଡିଗଲା ପରେ ଶୀତ ଦିନକୁ ତମେ ଆସ। ଖରା ଦିନରେ ଆସିଲେ ତ ଆହୁରି ଏଞଜୟ ମାନେ ବହୁତ ବଢିଆ ଲାଗିବ ତମକୁ ଗଠେ ବୁଲିବା ପାଇଁ। ଆଉ ନେଚର ତ ସଦାବେଳେ ପ୍ରକୃତି ସଦାବେେଳେ ଏଠି ସବୁ ଜିମାରେ ଅଛି। ଆଉ ସଦାବେଳଳେ ଥଣ୍ଡା ହିଁ ଲାଗିବ। ସେ ସେପଟ ସାଇଡୁ ଏଇଠିକି ଆସିବ। ମାନେ ତମକୁ ଓଡିଶାର କାଶ୍ମୀର ଆସିଲା ଭଳିଆ ଲାଗିବ।
ଓ ତାହେଲେ ବହୁତ ଭଲ କଥା। ଖରାଦିନରେ ମଜା ଲାଗିବ ବୁଲିବାକୁ।
ଆସୁଛନ୍ତି ସମସ୍ତେ ଏଠିକି ଅଳ୍ପ ଦିନ ପାଇଁ। କିନ୍ତୁ ଗଲା ବେଳକୁ ବହୁତ ମନ ଦୁଃଖ କରିକି ବି ଯାଆନ୍ତି। ଏ ପରିବେଶ ପାଇଁ
ନହେଲେ ଅଛି ସେ ପୁରୀରେ
କଣ ସବୁ ଅଛି? ସବୁ ଜାଗା ବିଷୟରେ କୁହନ୍ତୁ।
ଅଛି। ଅ ମାନେ ସ ସନରାଇଜ, ସନସେଟ, ସେଠି ଯାଇକି ଦେଖିପାରିବ। ସୂର୍ଯ୍ୟ ଉଦୟ ସୂର୍ଯ୍ୟାସ୍ତ ଟା। ବହୁତ ଭଲ ଲାଗେ। ହେଲା ଯେମିତି କି କାଶ ଆଉରି ପାହାଡ ପୁରା ଛୁଉଁ ଛୁଇଁଛନ୍ତି। ଦିହ ଦି ଜଣଙ୍କୁ ପରସ୍ପର। ଭଲ ଲାଗେ। ଆହୁରି, ଆହୁରି ଏଇଠି ଜୟପୁର ସହରଠୁ ଆରି ଷାଠିଏ କିଲୋମିଟର। ସେଠି ଗୁପ୍ତେଶଵର ମନ୍ଦିର ଶିବ ଠାକୁରଙ୍କର। ବଡ ଲିଙ୍ଗଟେ ମାନେ ସ୍ଵତନ୍ତ୍ର ଲିଙ୍ଗଟେ ସେଇଠି ଅଛନ୍ତି। ଆବିର୍ଭାବ ହେଇଛି।
ହଁ ସେଠି କଣ କେମିତି ହୁଏ।
ଲିଙ୍ଗ ସେଠି, ସେଠି ହଁ ଭଲ। ସେଠି ବି ସବୁ ପଥରରେ ହେଇଛି। ଗୁମ୍ଫା ଭିତରେ ଠାକୁର ଖାଲି ଅଛନ୍ତି ସେଠି। କୋଉଟା ମାନେ ମନ୍ଦିର ସ
ହଁ ମୋ ହଜବେଣ୍ଡ ବି ମୋ ହଜବେଣ୍ଡ ବି କହୁଥିଲେ, ମଝିରେ ଯିବା ପାଇଁ, ଆମର ବି ବାହାରିଥିଲୁ ଯିବାକୁ ଆଉ ଯାଇନୁ। ମୋ ହଜବେଣ୍ଡଙ୍କର ବହୁତ ପସନ୍ଦ କୋରାପୁଟ୍ ଯିବାକୁ। ନାଇଁ ଇ ଖରା ନୁହେଁ। ଆମେ ସେ ଜାନୁଆରୀରେ ବାହାରଥିଲୁ ଯାଇଥିଲୁ। ସେ ମୋ ପୁଅ ଛୋଟ ଥିଲା ନା। ଏ କାନ୍ଦିଲା ବୋଲି ଆଓ‌ ମୁଁ ଯାଇ ପାରିଲିନି।
ଓହୋ ଶୀତରେ ଆସିଲେ ବି ଭଲ ଲାଗିବ।
ହଁ ନାଇଁ ସେତେ ଉଁ ମାନେ ନ ଅଧିକା ବା ତ ହେଇଗଲା ନା ଗାଡିରେ ବସି ବସି କଯିବା ପାଇଁ ଏ ସେ କାଇଁ କାନ୍ଦିଲା ହଁ। ଅ ଛୋଟ ଥିଲା ବହୁତ୍ ଛୋଟ ଥିଲା। ଛଅ ମାସ୍ ବି ହେଇନଥିଲା।
ଓହୋ ଅନେ ଅତି ଛୋଟ ଛୁଆକୁ ନେଇ ଆସିଆ ଆଣିକି ଆସି ସିଅବନି ବୋଲିଆକୁ ଛୁଆ ଟିକେ ବଡ, ଏଟଲିଷ୍ଟ ଛୁଆ ଦୁଇ ବର୍ଷ ତିନି ବର୍ଷ ହେଇଗଲେ ହଁ।
ହଁମ। ନାତ ବେଇତେ ତ ଦଶ ମାସ୍ ହେଇଛିି। ପୁଅକୁ ଏବେ ଦଶ ମାସ୍ ଚାଲିଛି‌। ଉଁ ଦେଖିଆ ନେକ୍ସଟ୍
ଏବେ ଯୁ ଶୀତ ଦିନ ଆଡକୁ ଯଦି ସେ ନିଜେ ଚଲାବୁଲା କରିକି କଣ ଟିକେ କହୁଥିବେ ତାହେଲେ ତମାଣିକି ବୁଲେଇକି ନେଇକି ଯାଇପାରିବ।
ହଁ ନିହାତି ନେକ୍ସଟ୍ ଜାନୁଆରୀ ଫେବୁୟାରୀ ଆଡକୁ ଆମେ ଯିବୁ।
ନା ଏଠି ସୁବିଧା ବି ଅଛି ତମ ର ରହିବା ପାଇଁ ବି ସୁବିଧା ଅଛି, ଖାଇବା ପାଇଁ ସୁବିଧା ଅଛି, ସବୁ ସୁବିଧା ଅଛି।
ହଉ ମୁଁ ଆମେ ନେକ୍ସଟ ଟାଇମ୍ ଗଲେ ମୁଁ ଆପଣଙ୍କ ସହିତ କଣ୍ଟାକ୍ଟ କରି କିି
ହଁ ଆସ ବୁଲିକି ଯିବ ଏ ଠୁ ଭଲ ଲାଗିବ ଆସିବ ଏ ବେ ଠି ଆମର ଗମ ମ ଘର ମା ଘର କବି ଆସିକି ବୁଲିକି ଯିବ ଭଲ ଲାଗିବ।
ଉହୁଁ। ଆଉ ଆଜି କଣ ଖାଇଥିଲେ କଣ ହେଇଥିଲା?
ଆଜି ଗାଧୁଆ ବେଳେ ଟିକେ ଗରମ ହେଲା ଯେମିତି ଗରମ ପଖାଳ ପଟଳ ଆଳୁ ପଟଳ ଆଳୁ ଭଜା ଆଉ ଆମର ବଡି ଚୂରା ଆଳୁ ଭର୍ତା ଏମିତି ସକାଳେ ଟିକେ ପିଠାପଣା ବେଶୀ ହେଇଯାଇଥିଲା ପେଟ ଭର୍ତ୍ତି ହେଇଗଲା। ଭେଜିଟେ ଆନ ମୁଁ ଭେଜିଟେରିଆନ ନୁହଁ ଏ ସଣ୍ଡେରେ ଉଁମ ତ ମାନେ ସନ ସଣ୍ଡେରେ ଖାଇଏନି।
ଓ ହ।
ଆଉ ମେଆଷ ବାକି ସମସ୍ତେ ବି ଟିକେ ଦେଖାନ୍ତିନି ସଣ୍ଡେ ରେ
ଓ ହଁ।
ହଁ ବୁଧବାର ଆଉ ଶୁକ୍ରବାର ଖାଆନ୍ତି ବୁଧୁବାର ଶୁକ୍ରବାର ଟିକେ ଟିକେ ଖାଉଁ। ଆମ ଶାଶୁ ଖାଆନ୍ତିନି ଶୁକ୍ରବାର। ଦୀକ୍ଷା ନେଇଛନ୍ତି ଜୟଗୁରୁ ଦୀକ୍ଷା ନେଇଛନ୍ତି।
ଓ
ଖାନ୍ତିନି ଆଉ ଛୁଆ ତ ମୋର ଝିଅ ଟା ବଡ। ଅଷ୍ଟମ ରେ ପଡୁଛି। ଆଉ ପୁଅ ସାନ ଦୁତୀୟ ପଢୁ ତୃତୀୟ ପଡୁଛି।
ଓହ ପାଠ ପଢ଼ା ଯାଉଛି ନା ଭଲ?
କଣ କହିଲେ?
ମୁ ପାଠ ପଢ ଭଲ ପଢ଼ନ୍ତି ନା?
ହଁ ଝିଅ ପଢୁଛି ହୁଁ। ଝିଅ ତାର ଅଷ୍ଟମରେ ପଢୁଛି।
ଆଉ ଘରେ ସବୁ ଠିକ ଅଛନ୍ତି।
ଘରେ ସମସ୍ତଙ୍କ ଦେହ ଠିକ ଅଛି ଶା ଶାଶୁଙ୍କ ଦେହ ଟିକେ ଥଣ୍ଡା ଖାସ ଟିକେ ରୁହେ ତାଙ୍କର ଥଣ୍ଡା ଟିକେ ବର୍ଷା ବର୍ଷା ହେଇଗଲେ ମେଘୁଆ ପାଗ ହେଇଗଲେ ତାଙ୍କୁ ଥଣ୍ଡା ଟିକେ ହୁଏ ଡାଇବେଟିସ ବି ଅଛି। ଚାଲିଛି ସେମିତି ଆଉ ଶାଶୁ ରହୁଥିଲେ ସେଇ ଗୁପ୍ତେଶ୍ଵର ମନ୍ଦ ଡାଇବେଟିସ୍ ତ ଏବେ ଘରେ ପ୍ରତ୍ୟେକ ଘରେ ଘରେ ଘରେ ଘରେ ଜଣଙ୍କୁ ନାଇ ଘରେ ଘରେ ମକ୍ସିମମ୍ ଲୋକଙ୍କୁ ଡାଇବେଟିସ୍ ବିପି ବହୁତ ଲୋକଙ୍କୁ ଓୋ ଘରେ ମାନେ ଘର ଚାରି ଜଣ ସଦସ୍ୟ ଥିବେ ମାନେ ତିନି ଜଣଙ୍କୁ ଯାହା ହେଲେ ବି ହାଇ ବି ପି ଆହୁରି ଡାଇବେଟିସ ଟା ରହୁଛି। ଖାଦ୍ୟ ବି ହେଇଗଲାଣି ନା ସେ ଭଳିଆ ଖାଦ୍ୟ ଭେଜାଲ ହେଇଗଲାଣି ତମେ ଭାବିବ ଏଇ ଜିନିଷ ଟା ଭଲ ବୋଲିକି ତମେ ନେଇକି ଆସିଥିବ କିନ୍ତୁ ସେଇ ଜିନିଷ ଟା ଭଲ ନଥିବ।
ହୁଁ
ଦେବା ପାଇଁ। ଆଉ ତମର ଗୋଟେ ପୁଅ କେବଳ
ହଁ ଏଇତ ହେଇଛି ଦଶ ମାସର ହବ କ ହେଇଛି
ଓହୋ
ଏ ତ ଜଷ୍ଟ ଦଶ ମାସ ଚାଲୁଛି
ଓହୋ ହୋ ମନେ ତମେ ଏବେ ମାନେ ଏବେ ନିଉଲି ମାରେଡ୍ କରିଛ ବୋଧେ
ହଁ ତିନି ବର୍ଷ ହେଇଗଲାଣି।
ତିନି ବର୍ଷ ହେଇଥିବ ଆ ହ।
ହଁ ଏବେ ହେଇଛି।
ଏବେ ଏବେ ପୁଅ ଏବେ ହେଇଛି ଆଉ ନାଇଁ ଦି ବର୍ଷ ପରେ ହେଇଥିବ।
ହ ମୁଁ କିଛି ନାହିଁ ମୁଁ ଏମତି ହଉସକିପର ଅଛି ହସ୍ ବେଣ୍ଡ୍ ଜବ କରନ୍ତି
ହଉସୱାଇଫ ନା
ହଁ ହଁ
ଓ ଶାଶୁ ଶ୍ୱଶୁର ସମସ୍ତେ ପାଖରେ ଅଛନ୍ତି?
ନା ଶ୍ୱଶୁର ନାହତି ବା ଖାଲି ଶାଶୁ
ଶ୍ୱଶୁର ନାହାନ୍ତି ଶାଶୁ ଅଛନ୍ତି କେବଳ?
ଆଜ୍ଞା
ଅ ସବୁ ମିଶିକି ଅଛ ସେଠି? ସମସ୍ତେ ମିଶିକି ରହୁଛ ସେଇଠି?
ରହୁଛି
ହ୍ୟାଲୋ
ମାନେ ହଁ ମିଶିକି ରହୁଛୁ
ଓହୋ ହଁ ନା ଆଉ ତମର ତମ ଦେହ ଭଲ ନାହିଁ ନା କଣ?
ଛି
ନା ତମ ଦେହ ଭଲ ନାହିଁ ନା କଣ ତମେ ଧୀରେ ଧୀରେ ବହୁତ ଧୀରେ କଥା ସ୍ଲୋ? ତାକୁ ଶୁଭା ଯାଉନି
ନାଇଁ ନାଇଁ ତ ମୁଁ ଜୋର କଥା ହଉଛି।
ଅ ନେଟୱାର୍କ ପ୍ର ଆମର ଏପଟେ ନେଟୱାର୍କ ପ୍ରୋବ୍ ଇସୁ ହଉଛି ବୋଧେ ମାନେ ଧୀରେ ଧୀରେ ଶୁଭୁଛି ମତେ
ହଉ ହଉ କଣ କର। ଛନ୍ତି ନହେଲେ କରନ୍ତୁ ମୁଁ ଆପଣଙ୍କ ସହିତ ପରେ କେତେବେଳେ କଥା ହେବି।
ଠିକ ଅଛି କିଛ ଆସ ହଁ। ହଁ ହଁ ଏଗାର ମିନିଟ୍।